ହଁ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି?
ଏଇନା ସକାଳୁ ଏଇ ସରିଲା ସବୁ ଖାଇବା ପିଇବା। ହଁ ଜଳଖିଆ ବସିଛି ଆଉ ତାପରେ
ହଁ। ଆମର ବି ଜଳଖିଆ ସରିଗଲାଣି ଏବେ ଗାଧୁଆଳ ବେଳର ରୋଷେଇଟା ଚାଲିବ ଆଉ।
ଓହୋ ଗାଧୁଆ ସରିନି ବଧେ
ନା ନା
ହଁ ଏ ରବିବାର ତ ଗୋଟେ ଚାଳିଶ ନେବେ ନା।
ହଁ ରିବିବାର ଟିକେ ମଜା କଣ ବର୍ଷା ତ ହଉଛି ବର୍ଷା ରେ। ସଜା ବାହାରୁଛିି ମଜା ନୁହଁ।
ହୁଁ ବର୍ଷା ଦିନେ ତ ବଢିଆ ମାନେ
ହଁ ହଁ ବ ଆଉ ଆପଣଙ୍କ ଘର ଟା କୋଉଠି?
ଜଟଣୀ।
ଓ ଜଟଣୀ ହଁ ହଁ। ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଏ ଟିକି ଝିଅ ଆଉ ଏମିତି
ହଁ ହଁ। ଆଉ ଆପଣ ରୋଷେଇ କଣ ସବୁ ଭଲ ଜାଣିଛନ୍ତି?
ଏ ରୋଷେଇ ଉପରେ ମୁଁ ଯାହା ଥିଲେ ସେ କହିପାରିବେ ପିଲାମାନେ ଯାହା ଭଲ ଲାଗେ ଯାହା ଇଚ୍ଛା କରନ୍ତି କରିିକି ଖାଇବାକୁ ପାଇଁ କହନ୍ତି ସବୁ କରେ ଆଉ।
ହ
ଆଉ ପ୍ରାୟ ମୋତେ ଭଲ ଲାଗେ ମୋ ହାତରୁ ଏଇ ଜୁ ଓଡ଼ସ ଉପମା ଟା ଖାଇବାକୁ ଭଲ ଲାଗେ।
କଣ କଣ?
ଓଡସ ଉପମା ଟା।
ଓ ଓଡସ ଓଡସ ଉପମା।
ହଁ ହଁ ସମସ୍ତେ କଣ କି ଓଡ଼ସ ଟା ଖାଲି ଜାଉ ଭଳିଆ କରି ଦିଅନ୍ତି ତ।
ହଁ ହଁ ମୁଁ ତ କ୍ଷୀରରେ ଜାଉ ଭଳିଆ କରିକି ଟିକେ ଖା ଖାଉଛୁ। ସେ ଯୋଉ ଲାଳ ଅଂଶ ରହୁଛି ତା ଦେହରେ ନା।
ହଁ ସେ ସେଇଥିପାଇଁ ମୋ ଝିଅକୁ ସେ ଉପମା କଲେ ତାକୁ ଭଲ ଲାଗେ ମାନେ ତା ଦେହରେ କିଛି ଚୁଡ଼ା ପଡେ ଅଳ୍ପ। ଦେଖ ସେଇଟା ଭଲ ଲାଗେ ତାକୁ ଆଉ
ସେଇଟା କେମିତି କରନ୍ତି ଆପଣ।
ସେଇ ଓଟସ ଟାକୁ ମାନେ ଟିକେ ଭାଜି ଦବ ହାଲକା ଘିଅରେ ଆଁ
ମାନେ ଘିଅ ଗୁଆ ଘିଅରେ ନା ଖାଲି ଏ ଡାଲଟା।
ଯୋଉ ଘିଅ ପକେଇ ପାରିବ ରିଫାଇଣ୍ଡ ତେଲ ବି ପକେଇ ପାରିବା କିନ୍ତୁ ଅଳ୍ପ ଜଷ୍ଟ ତେଲ କି ନ ନପକେଇଲେ ବି ଚଳିବ କିନ୍ତୁ ଟିକେ ଭାଜିଦେଲେ କଣ କି ତାର ଲାଳ ଅଂଶଟା ଆଉ ଲାଗେନି ପଛରେ। ସେଥିରେ ହଁ ତାପରେ ଏଇଟା କରିବ ଯାହା ତମର ଇଚ୍ଛା। ତେଲ ପକେଇକି ଫୁଟଣ ଫୁଟେଇକି ପଞ୍ଚ ଫୁଟଣ କଞ୍ଚାଲଙ୍କା, କ୍ୟାପସ ଗାଜର ଲା ଭଲ ଲା ତାକୁ ପକେଇକିନା ବାଦାମ ପକେଇଦବା। ବଦାମ ପକେଇକି ତା ଦେହରେ ସେଠୁ କଣ କରିବ ପକେଇବ ଯୋଉ ଆମର ଓଟସ ଚା ପକେଇବ। ତାପରେ ଚୁଡ଼ା ପକେଇ ଦେଇ କି କଞ୍ଚା ଚୁଡ଼ା ସେମିତି ପକେଇକି ତାପରେ ଟିକେ ପାଣି ଅଳ୍ପ ଟିକେ ଛିଞ୍ଚିଦବ
ହଁ ହଁ।
ଦେଖିକି ତମ ଯେତିକି ଜିନିଷ ପକେଇଛ ସେଇ ଅନୁସାରେ ଟିକେ ପାଣି ପକେଇ ଦେବ।
ଯେତେ ଆମେ ଦବୁ ଅଧା ତାଟିଆ ଟା ଦେଇଥିବୁ ମାନେ ଆ ଚୂଡ଼ା ଓଟସ ମିଶେଇକି ଆଉ ପାଣି ଟା କେତେ ଦବୁ?
ପାଣି ଯୋଉ ଅଧ ଟ ଟିକେ ପକେଇଲେ ତା ଦେହରେ ମାନେ ଯେମି ଭନେନି ଗୋଟେ ଟଟିିଆର ପଚିଶି ଭାଗ ଯେତିକି ହବ। ହେଲା ଓକେ। କିନ୍ତୁ ସେ ଟିକେ ସିଝିଯବ ନା ନହେଲେ ଫାଡ୍ ଫଡ଼ିଆ ଲାଗିବ।
ହଁ ହଁ।
ଆଡ୍ ଦେଇ ଦେଇକି ତାପରେ ମାନେ ଟିକେ ପାଣି ଛିଞ୍ଚି ଛିଞ୍ଚିଳା ଭଳିଆ ପକେଇବ ତାକୁ ତାପରେ ହଲେଇକି ତାଦିହରେ ଟିକେ ଚିନି ପକେଇ ବ ରୋଷେଇ କରିବ ଧନିଆ ପତ୍ ଏ ସବୁ ପକେଇଲେ ବଢ଼ିଆ ଲାଗିବ ଖାଇବାକୁ ଆଉ ଲୁଣ ଟିକେ ସ୍ବାଦ ଅନୁ ତାପରେ ଲୁଣ
ହଁ ହଁ ଭଲ ଲାଗେ ସେଇଟା ଖାଇବାକୁ ନା। ଆପଣ ଝିଅ ଝିଅ ଖାଆନ୍ତି ନା ଆପଣ ସମସ୍ତେ ଖାଇଦିଅନ୍ତି ଚଳିଯାଏ।
ହଁ ହଁ ହଁ
ଆପଣଙ୍କ ଘର ହୁଁ ଆପଣଙ୍କର ସବୁ ମାନେ ଯୋଉ ଓଟସ ଟା ଝିଅ ଖାଆନ୍ତି ଉପମା ନା ସମସ୍ତ ସେ ଆପଣଙ୍କ ଘରେ ଖାଇ ଦିଅନ୍ତି।
ହଁ ସମସ୍ତି ଙ୍କୁ ଭଲ ଲାଗେ କିନ୍ତୁ ଝିଅକୁ ଟିକେ ବେଶୀ ଭଲ ଲାଗେ ଆଉ। ଛତୁଆ ତାଙ୍କର ସକାଳୁ କରୁଚି ନ ଆଉ
ହଁ ହଁ। ଆଉ ହଁ ହଁ।
ଘରେ ଛତୁଆ ହୁଏ ଯେ ଏଇଗୁଡ଼ା ସିଏ ଖାଇକି ଯାଆନ୍ତି ଆଉ।
ହଁ ହଁ ଛତୁଆ ଘରେ ବନାନ୍ତି ଛତୁଆ ଟା
ହଁ ହଁ ଘରେ ବନାଏ ଛତୁଆଟା
ହଁ ଛତୁଆରେ କଣ ପକାନ୍ତି ଆପଣ।
ଆମେ ବି ଯିଏ ଯାହା ଧାର ଓଷା ଆଉ ବର୍ଷରେ ଖାଇବା ପାଇଁ ଯଦି ଅରୁଆକିଏ କରିବ ତାହେଲେ ଅରୁଆ ଚାଉଳ ବି ଭର୍ତ୍ତି କରିବ। ଆଜି ବି ଅ ଟାଇମ୍ ରେ ଖାଇବ କଣ କି ଯୋଉ ଅରୁଆ ଚାଉଳ ଟା ବଖି କଲେ କି ଭଲରେ ଗ୍ୟାସ୍ ହେଇଯାଉନି କି।
ହଁ ହଁ ଅରୁଆ ଚାଉଳ ଟା ଗ୍ୟାସ ନାଁ
ହଁ ସେ ଯୋଉ ତାଙ୍କ ଉସୁନାଁ ଚାଉଳ ଗହମ ଆଉ ବାଦମ ଚୁଡ଼ା ମୁଗ ଡାଳି ବୁଟ ଡାଲି। ଆଉ ଯୋଉ କାଜୁ ବାଦାମ। ଏ ସବୁ ପଡିକି ଭଜା ହେଇଥିବ ତାପରେ ଦେଇଦଉ ମିଲ ଦେଇ ଦେଇ ପଡ଼ି କି ଦିଅନ୍ତି ଆଉ।
ହଁ ହଁ ଆପଣ ତା ଦିହରେ ଚିନିର ପକାନ୍ତି ଚିନି?
ନା ନା ଚିନି ପକା ହଉନି। ଦେଲାବେେଳେ ଗୁଡ ପକେଇକିି ଦଉ ଗୁଡ ଟିକେ ପକେଇବ। ସେଇଟି ଦୋଉ ପାଣିଆ ପାଣିଆ କରି ପିଦିଅନ୍ତି ଆଉ।
ହଁ ହଁ ହଁ ଭଲ ଲାଗେ ଖାଇବାକୁ ଛତୁଆ ଟା।
ହଁ ଦେହ ପାଇଁ ବି ବଳ ଭଲ ଲାଗେ, ମତେ ଭଲ ଲାଗେନି ସେ। କିନ୍ତୁ ପେଟ ଫୁଲ ରହିବ। ଦେହ ପାଇଁ ବି ଭଲ। କିଛି ତେଲ ଫେଲ ଜିନିଷ ଯିବାର ନାହିଁ ଦେହକୁ।
ହଁ ହଁ ହଁ ହଁ। ଏ ଛତୁଆ ଟା ମୁଁ ବି କରିବା ଜାଣିନି। ଖାଲି ପିଲା ମାନେ ପିଲା ଯୋଉ ଛତୁଆ ଖାଆନ୍ତି। ଛୋଟ ପିଲା ମାନେ ଜନ୍ମ ହବା ପିଲା ଛଅ ମାସ ପରେ ଯୋଉ ଛତୁଆ ଟା ଦିଆଯାଏ ନା?
ହଁ ହଁ।
ଅ ସେ ଛତୁଆ ଟା ମୁଁ ଟିକେ କରେ ପିଲା ପାଇଁ। ଆଉ ଏଇ ଯୋଉଟା ପକେଇକି ମୁ ସେ ସବୁ ମୁଁ ଜାଣିନଥିଲି।
ହଁ ନାଇଁ ଏଇି ଛତୁଆ ଟା କଲେ ଭଲ ଏ ସ୍ୱାମୀ ସବୁବେଳେ ସେଇଆକୁ ଖାଆନ୍ତି। ତାଙ୍କର ଭଲ ସକାଳୁ ସେଟା ଖାଇଦେଲେ କିଛି ଖାଏନି, ମତେ ବି ଟିକେ ମାନେ ଭିଡ଼ ପଡ଼େନି ଆଉ ତା ସବୁଦିନ ଗୋଟେ କଣ ଖାଇବାକୁ ପଡିବ ଗୋଟେ ଭାରି ବିରକ୍ତ। ଆକଚୁଆଲି ଖାଇବାରେ ଟିକେ ତାଙ୍କର ଏପଟେ ସେପଟ ହେଇଗଲେ ଖାଇବେନି। ଆଉ ଛୁଆ ପ ସେ ଟିକେ ଦେଇଦେଲେ ସେ ଖାଇକି ଗଲେ ମୋର ଚିନ୍ତା ନାହିଁ କି ତାଙ୍କର ଚିନ୍ତା ନାହିଁ।
ହଁ ଛତୁଆ ଟା ଗୋଳେଇଦେଲ ପିଇଦେଲ ଆଉ ନା?
ହଁ ହଁ ହ ହଁ।
ଆଉ କରିବାର ଆଉ ଟେନସନ କିଛି ନାହିଁ।
ଆ କେତେବେଳ ମୁଁ ଛତୁଆ ମୁଁ କରିବି ପୁରା ସକାଳୁ ଯିବି ମାନେ ସକାଳୁ ବସିବି ମାନେ ବାହାରିବି ଗୋଟେ ବେଳକୁ କାରଣ ଏକା ସାାଙ୍ଗରେ ପାଞ୍ଚ କିଲି ସାତ କିଲି କରିଦିଏ।
ହଁ ହ ବେ ବେଶୀ କରିଦିଅନ୍ତି ନା?
ହଁ ହଁ ମାନେ ଗହମ ପକେଇ ଦିଏ ଦି କିଲେ, ବୁଟଡ଼ାଲି କିଲେ, ମୁଗଜାଇ କିଲେ। ତାଧିଆରେ ପୁଣି ଯୋଉ ତା ଅରୁଆ ଯୋଉ ଉଷୁନା ଚାଉଳ ଦି କିଲେ। ବାଦାମ ଫାଦାମ ଏଇମିତି ସାତ ଆଠ ହେଇଯାଏ।
ହଁ ହଁ।
ସେ କହୁଥିଲା ମାସେ ଦିମାସ ପଳାଏ। ତାଙ୍କର
ହଁ ମାସ ଦି ମାସ ପଳାଏ ଫେରି ତାପରେ ଫେର ବନାନ୍ତି ନା?
ହଁ ହଁ ତାପ ବିଲ
ହୁଁ ଛତୁଆ ଟା ବି ସମସ୍ତେ ଖାଇଦିଅନ୍ତି। ସମସ୍ତେ ଭଲ ପାଆନ୍ତି ଖାଇବାକୁ ବୋଧେ ନା?
ନା ନାଇଁ ଏ କେବଳ ତାଙ୍କର ପାଇଁ ବନାଏ। ପିଲା ମମାନେ ସେ ସେଟା ଛୋଟ ପିଲା ବେଳେ ଖାଉଥିଲେ ଆଉ ଏଇନା ସକାଳୁ ସ୍କୁଲ ଫୁଲ ଯାଉଚନ୍ତି ସକାଳୁ ସକାଳୁ ପଖାଳ ଭାତ ସନ୍ତୁଳା କରିଦି ଗୁଳେଇକି ଖାଇ ପଉନି ନହେଲେ ଭଜା ଭଜି କରିଦଉ। ଆଳୁ ଚକଟିକି ଦେଇଦବୁ ଏମିତି ଖାଇକି ପଳାଉଛିି ଆଉ ଯାହା ଜଳଖିଆ ଉପରେ ଯାହା ଦଉଚି ସ୍କୁଲକୁ ଆଉ ଦିପରେ ଆଉ।
ହଁ ହଁ ଆପଣଙ୍କର ପିଲା କଣ ଝିଅ ପୁଅ ପିଲାପିଲି କେତଟା?
ଦି ଦି ଟି ଝିଅ ବଡ଼ ଝିଅ ପଢିଲାଣି ସାରିଲାଣି। ଆଉ ସାନ ବ କଷ୍ଟ ଆଉ।
ହଁ ପ ମୋର ଗୋଟିଏ ପୁଅ ଆଉ। ଆଠ ବର୍ଷର ଗୋଟିଏ ପୁଅ ପଢୁଚି ଆଉ।
ଛୋଟ ପିଲା ତାହେଲେ ଆଉ ନାଁ?
ଛୋଟ ପିଲା ହଁଁ ହଁ। ଛୋଟ ପିଲା ଟିକେ ଆଠ ବର୍ଷ ହେଲାଣି ଟିକେ ବୁଝିଲାଣି ଆଉ ନହେଲେ ଛୋଟବେେଳେ ଟିକେ ପିଲାକୁ ସମ୍ଭାଳିବା ଭାରି କଷ୍ଟ।
ହୁଁ।
ହୁଁ ଆପଣ ଜାଣିଥିବେ ଆପଣଙ୍କର ଦିଟା ଝିଅ
ହୁଁ ହଁ ହଁ ସ ଫାଷ୍ଟ ବଡ ଝିଅ ହେଲା ମତେ ତ କିଛି ଜଣା ପଡିଲାନି କାରଣ ସେ ଯୋଉଠି ବସଥିବ ସେଇଠି ବସିଥିବ ସବୁ କରିଥିବ ଆଉ ସାନ ଝିଅ ତ ଅଲଗା ପୁରା ଓଲଟା ହେଇ ହେଇଛି ସେ ବଦମାସ ରେ ସରିଯାଇଛି।
ଓହୋ ବଡ ଟା ପୁରା ଶାନ୍ତ ସାନ ଟା ଟିକେ ମାନେ ଇଏ ଆଉ ନା? ହଁ ହଁ।
ସେଇଟା ତାପରେ ଜାଣିନାହାନ୍ତିି ଗୋଟେ ପିଲା କରିଛି ଗ୍ୟାପ ଦେଇକି ପୁଣି ଆଉ ଗୋଟେ ଛୁଆ କରି
ହଁ ହଁ ହଁ।
ହେଇଯାଇଥିବ ନା ପୁଣି ରାତି ଅନିଦ୍ରା ପୁଣି ଆଉ ଭଗବାନ୍ ଯାହା ଦିଏ ପା କଣ କରିବା?
ହଁ ହଁ ହଁ।
ତମର ଆଜି କଣ ଭଲ ରୋଷେଇ ହେଇଚି?
ଆମର ଆଜି ଭଲ କିଛି ନାହିଁ ଆମେ ମୁଁ କରିବି ଆଉ ଖେଚୁଡ଼ି ଟିକେ ଡାଲମା କରିଦେବି ଆଉ ବର୍ଷା ପାଗ ଟିକେ ଖେଚୁଡ଼ି ଭଲ ଲାଗିବ ଖାଇବା ପାଇଁ।
ହଁ ହଁ ଖେଚୁଡ଼ି ଟା ବି ବଢିଆ ଲାଗିବ। କେମତୀ ବନାନ୍ତି?
ଖେଚୁଡ଼ି ଟା ମୁଁ ଏଇ ସ ପରିବା, ଗାଜର, ଆଳୁ ହେଲେ ଗାଜର, ଆଳୁ ପକାଏ ଅମୃତଭଣ୍ଡା ବି ଟିକେ କାଟିକି ପକାଏ। ସେଇଆକୁ ମାନେ ପିଆଜ ତେଲରେ ପିଆଜ ଟିକେ ଜିରାରେ ବଘାରି ଦିଏ ଆଉ ମସଲା ଟିକେ ଜିରା ପାଉଡର କଣ ଲଙ୍କା ଗୁଣ୍ଡ ଟିକେ ଆଉ ହଳଦୀ ପାଉଡର ଟିକେ ପକେଇକି ସବୁ ମିଶେଇକି ମୁ ତା ଦେହରେ ଭାଜିଦିଏ ମାନେ ଚାଉଳ ଆଉ ମୁଗ ଡାଲି ପରିବା ସବୁ ଗୋଟେ ଜାଗାରେ ମିଶେଇକି ଟିକେ ଭାଜିଦି
ହୁଁ ହଁ ହଁ।
ତାପରେ ପାଣି ଟା ଦେଇଦିଏ ଆଉ କୁକୁରରେ କରିଦିଏ।
ହଁ ପ୍ରେସର କୁକର ରେ କରିଦିଅ ନା?
ହଁ ହଁ କୁକରରେ କରିଦିଏ ଟିକେ ପାଣି ଦେଇଦିଏ ଯେତେ ଦବା କଥା
ହୁଁ ଚାଉଳ ଟାକୁ ଆଗରୁ ବସେଇ ତଥିବ ବୋଧେ ଟି
ନା ଚାଉଳ ଟାକୁ ନା ନା ଚାଉଳ ଆଉ ମୁଗ ଡ଼ାଲି କି ହ ମାନେ ମିଶେଇକି ରଖିଦିଏ ମିଶେଇକି ରଖି ଦିଏ ଧୋଇ ଦେଇକି ରଖିଦିଏ ତାପରେ ଏଇ ପରିବା ଟା ଭାଜିଲା ପରେ ଟିକେ ତାପରେ ମୁ ଡାଲି ଆଉ ଇଏ ଆଉ ଚାଉଳ ଯୋଉ ମିଶିକି ଥିବ ତାକୁ ଟିକେ ପକେଇକି ତାକୁ ଟିକେ ଭାଜିଦିଏ ଆଉ ତାପରେ ପାଣି ଦେଇଦିଏ ଆଉ
ହଉ ସେ ଯାକ ଯାକ ଭଳିଆ ହେଇଯିବ ଆଉ ବାହାର ନେଇଇଯିବ ଆଉ ନା?
ଫୁଟିଲା ପରେ ଟିକେ ମୁଁ ତା ଉପରେ ଘିଅ ଟିକେ ପକେଇ ଦିଏ ଫୁଟିଲା ପରେ ଫୁଟିବଟା ନା କରାଯାଏ ଘିଅ ଟିକେ ପକେଇ ଦେଇକି ମାନେ ତା କୁକୁର ଢଙ୍କଣ ଟା ବନ୍ଦ କରିଦିଏ। ତାପରେ ସିଟି ଗୋ ଟେ ଦିଟା ମତେ ଟିକେ ନରମ ଖେଚଡି ଆମକୁ ଟିକେ ଭଲ ଲାଗେ ମାନେ ଟାଣ ଟାଣ ନୁହଁ ମାନେ ନରମ ଟିକେ ଯାଉ ଭଳିଆ ଥିବ
ଓ ହୋ ଭଲ ଲାଗିବ ଯେ
ହଁ ହଁ ସେଇ ଖେଚୁ ଟା ଟିକେ ନରମ ନରମ କରିଦଉ ପାଣିଆ ପାଣିଆ ଡାଲମା ଟିକେ ଖାଲି ଖେଚୁଟି କଣ ଖାଇ ହବ ଜଣେ ଜଣେ ଖାଲି ଖାଇ ଦିଅନ୍ତି।
ହଁ ଖାଲି ଖିଚିଡ଼ି ଖାଇହେବ କ୍ଷୀର ବି ପକେଇ ଦିଅନ୍ତି ଖେଚୁଡ଼ି ରେ।
କଣ କଣ?
ଖୀର ବି ପକେଇକି
ହଁ କ୍ଷୀର ନଡ଼ିଆ କେତେ କଣ କିଏ ପ କେଇ ଦିଅନ୍ତି ଚିନି ପକେଇ ଦିଅନ୍ତନି ଟିକେ ଟିକେ।
ହଁ ତମେ ଯେମିତି କରୁଛ ନା ମସଲା ଖିଚିଡ଼ି ସେମିତିଆ କରୁଛି।
କଣ?
ମୁଁ କହିଲି ତମେ ଯେମିତି କରଛ ଏଇ ମସଲା ଖେଚିଡ଼ି ଯେମିତି ସେମିତିଆ କରୁଛ।
ହଁ ହଁ ସେଇଭଳିଆ କରିଦଉଚି। ଆଉ କରିକି ଡାଲମା ଟିକେ କରିଦଉଛି ମାନେ ଖାଇ ହେଇଯଉଛି ଆରାମରେ ଆଉ। ଘିଅ ପଇଲା ବୋଲି ବାସିଲା ଖେଚୁଡ଼ି ଟା। ହୁଁ ଖେଚୁଡ଼ିର ମେନ ହଉଛି ନା ଘିଅ ନୁହଁ ତ? ଆଉ ବାସିଲା ଖାଇଦେଲେ ଆଉ।
ହୁଁ ତ ଡଲମା କରିଥିଲୁ ନା।
ହଁ ହଁ ତାପରେ ଡାଲମା କରି ଖାଇଦବ ଆଉ।
ଓ ଭଲ ଆମର ବି ପିଲା କୁହନ୍ତି ବିରିୟାନୀ ବନା ବୋଲି ସେ ଛତୁ ବିରିୟାନୀ କରିବାକୁ କହିଛନ୍ତି ଛତୁ ଆମର ଥୁଆହେଇଛି ସେଇଆକୁ ବିରିୟାନୀ କରିବା ଆଉ।
ହଁ ହଁ ଆଜି ରବାରେ ବି ଅଛି। ନା ଟିକେ ପିଲା ବି ଘରେ ଅଛନ୍ତି ବିରିୟାନୀ ଯୋଉ ବିରିୟାନୀ ହଉ ବିରିୟାନୀ ତ ବିରିୟାନୀ ଆଉ ନା
ହଁ ନାଇଁ ଯେ ପନିର ପକେଇଲେ ନାଁ ଭଲ। ହୁଁ ପନିର ପକେଇ କଲେ ଭଲ ପନିର ଗୁଡ଼ା ବି ଆସୁନି ପୁରା ଇଏଭଳିଆ ଯେମିତି ହୁଁ ପାଟିକି ଦାନ୍ତରେ ପୁରା ୟେ ଭଳିଆ ଲାଗୁଚି ଲାଗୁଛି ଭଲ ଲାଗୁନି।
ହଁ ହଁ ହଁ।
ବାସ୍ନାଟା ବଢ଼ିଆ ହୁଏ କିଏ ଆଉ?
ହଁ।
ଆଉ ତାହେଲେ ଏୟିନା ଟ